ହ୍ୟାଲୋ।
ହଁ ଠିକ ସେ ଶୁଣା ଯାଉଛି ତ।
ଆଜ୍ଞା ଆଜ୍ଞା ଶୁଭୁଛି।
ହଁ ଆକ୍ଚୁଆଲି ଆପଣଙ୍କ ସହିତ ମୁଁ ବହୁତ ସମୟ ହେଲାଣି ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିଲି କିନ୍ତୁ ବହୁତ ତୁ ସାରା ମତେ ସମସ୍ୟାର ସମ୍ମୁଖୀନ ହବାକୁ ପଡିଲା। ବହୁତ ସାରା ପିଲା ମାନଙ୍କର ସମସ୍ୟା ର ସମାଧାନକୁ ଦୂରେଇବାକୁ ଯାଇକି ଆପଣଙ୍କର ଟିକେ ଟିକେ ଯୋଗ ଆପଣଙ୍କ ସହିତ ଯୋଗାଯୋଗ କରିବାରେ ଟିକେ ଡେରି ହେଲା ସେଇଥିପାଇଁ ଆପଣଙ୍କ ମୁଁ କ୍ଷମା ଆପଣଙ୍କ ପାଖରେ ମୁଁ କ୍ଷମା ପ୍ରାର୍ଥନା କରୁଅଛି।
ଆଜ୍ଞା ଆଜ୍ଞା ଚଳିବ। ଏମିତି ଅସୁବିଧାର ସମ୍ମୁଖୀନ କରିକି ଆପଣ ଆସିକି ମତେ ଯୋଗାଯୋଗ କଲେ ସେଥିପାଇଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି।
ହଁ ଆକ୍ଚୁଆଲି ଆପଣଙ୍କ ସହିତ ଯେତେବେଳେ ମୁଁ ଯୋଗାଯୋଗ କରି ଯୋଗାଯୋଗ କରିଥିଲି। ତା ଭିତରେ ଆମର ଆକ୍ଚୁଆଲି ସୂର୍ଯ୍ୟ ତାପରେ ସୂର୍ଯ୍ୟ ପରେ ହଁ ହଁ ମୁଖୀ ସୂର୍ଯ୍ୟମୁଖୀ ଫୁଲ। ତାପରେ ହଉଛି ତାକୁ ଟିକେ ଦେଖିଲି ତାପରେ ଆପଣ ହଉଛି କଣ ଆମର ଯୋଉ ଗୋଟେ ଜାଣି ଥିବେ ଯୋଉ ମୋର ଗୋଟେ ମା ହଁ ହଁ ଠିକ ଠିକ। ଠିକ ତ ସେଇ ତାଙ୍କ ସହିତ ବି ଯୋଗାଯୋଗ କରିଛି ତାପରେ ଆଉ ଜଣେ ଦି ଜଣ ବାହାରୁ ବି ଯୋଗାଯୋଗ କରି ଏମିତି ବହୁତ ସାରା ଆଉ ଆଉ ଆମର ଗୋଟେ ହଉଛନ୍ତି ଟିକେ ଯେ ଚଷମା ଲଗେଇକି ଜଣେ ଟିକେ ଯାହାକୁ ଯିଏ ଏବେ ଦିନେ ତାଙ୍କ ପାଇଁ ଆମେ ଟିକେ ହସୁଥିଲେ।
ଆଜ୍ଞା ଆଜ୍ଞା ହଁ ହଁ।
ସ ହଁ ତ ତାଙ୍କ ସହିତ ଟିକେ ଯୋଗାଯୋଗ କଲି। ତ ଏଇଭଳିଆ କିଛି ବହୁତ୍ କିଛି ଏବେ ବର୍ତ୍ତମାନ ପାଉଁଜି ମ୍ୟାଡାମ୍ ବି ମତେ। ଥିଲେ ତ ତାଙ୍କ ସ୍ମୃ ପାଉଁଜି ମ୍ୟାଡାମ୍ ବି ମତେ କଲ୍ କରିଥିଲେ ମୁଁ କହିଲି ନା ଘ ମୁଁ ଆପଣଙ୍କ ସହିତ କଥା ହେଇସାରେ ଯୋଗାଯୋଗ। କରିସାରେ ତାପରେ ମୁଁ ଯାଇକି ଆଉ ଯାହା ସହିତ କରିବି।
ଆଜ୍ଞା ଆଉ ସେଇ ଯୋଉ ଆଉ ଗୋଟେ ଚଷ୍ମା ବାଲା ସାଙ୍ଗଙ୍କର ଖବର କଣ ସିଏ କଣ କିଛି କରୁନାହାନ୍ତି।
ସିଏ ହଉଛନ୍ତି ବର୍ତ୍ତମାନ ତାଙ୍କର ନିଦ ଭାଙ୍ଗିନୀ।
ଓହୋ ସିଏ ମୁଁ ଗୁମ୍ଫାରୁ ବାହାରିନି ନୀହାଁନ୍ତି ଏ ପର୍ୟ୍ଯନ୍ତ।
ସିଏ ମୁଁ ସକାଳୁ ଉଠିକି ଏଗାରଟା ଭିତ ଭିତରେ କେତେ କାମ ସାରି ସାରିଲେଣି ସିଏ ଏପର୍ଯ୍ୟନ୍ତ ଗୁମ୍ଫାରୁ ବାହାରି ନାହାନ୍ତି।
ଆଉ ଆମର ସେ ଯୋଉ ମିତ୍ର ଜଣକ ସିଏ କଣ ଆସିଗଲେଣି କି ଏଇଠି।
ନା ସିଏ ତ ମୁଁ ଜାଣିନି ସିଏ ତ ଆସିବାର ଥିଲା କିନ୍ତୁ ତ ସେ ଆଜି ଯିଏ ତ କହିନାହାନ୍ତି ଏମିତି ଆସିବା ନ ଆସିବା କଥା।
ଓହୋ ମୁଁ ପଚାରୁଛି ମୁଁ ନିଜେ ଜାଣି ନାହିଁ ତ ତେଣୁ ସେଥିପାଇଁ।
ଆଚ୍ଛା ସେ ଆକ୍ଚୁଆଲି ତାଙ୍କ ସହିତ ସିଏ ମୋ ବାପା ସମାନ ହବେ। ମୁଁ ବାପାଙ୍କୁ କହିଲି ଯେ ବାପା ଏବେ ଆପଣ ଫ୍ରି ଅଛନ୍ତି କି ମୁଁ ଟିକେ ଆପଣଙ୍କ ସହିତ କଥା ହେଲେ ମୋ ମନ ହାଲ୍କା ହେଇଯିବ।। କିନ୍ତୁ ବାପା କହିଲେ ଝିଅ ମୁଁ ଫ୍ରି ଅଛି କିନ୍ତୁ ତୋ ଜେଜେ ଙ୍କୁ ତ ଜେଜେ ଜେ ମୋ ପାଖରେ ଅଛନ୍ତି ତ ଜେଜେ ଗଲା ପରେ ଯାଇକି ମୁଁ କଥାହେବି ମୁଁ କହିଲି ହଉ ମୁଁ ତାହେଲେ ଗୋଟେ କାମ କରିବି। ହଉଛି ଆପଣଙ୍କର ସାନ ଭାଇ ମାନେ। ମୋ ଦାଦାଙ୍କ ସହିତ କଥା ହେଇଯାଉଛି। ତାପରେ ଆପଣ ଯେତେବେଳେ କହିବେ ସେଇ ହିସାବରେ ମୁଁ ଆପଣ ଯୋଗାଯୋଗ କିରିଲେ ମୁଁ ସେଇ ହିସାବରେ ମୁଁ ବି ଆପଣଙ୍କ ସହିତ ଯୋଗାଯୋଗ କରିବି ଆମେ କଥୋପକଥନ କରିବା ଆଉ।
ଆଜ୍ଞା ସିଏ ଯୋଉ କଣ ସିଏ ଦିନେ ରାତିରେ କଥା ହଉଥିଲେ ଜଣଙ୍କ ସହିତ। ତାଙ୍କ ଘରେ ଦେଖିଦେଲେ ମାନେ ଆପଣଙ୍କ ଜେଜେ ଆଜ୍ଞା ଆଜ୍ଞା ଆପଣ ସେ ଯେ ଆପଣଙ୍କ ଜେଜେ ଦେଖିଦେଲେ ଯେହେତୁ ସିଏ ତାଙ୍କୁ କହିଛନ୍ତି ଆପଣ ଯିବେ କେବଳ ପରୀକ୍ଷା ଦେବାକୁ ଆପଣ ସେଇଠି ରହିବେ ନାହିଁ।
ହଁ ପା ବହୁତ୍ କିଛି ଅସୁବିଧା ହେଇଗଲା ଆକ୍ଚୁଲି ମାନେ ସିଏ ତାଙ୍କର ବାଲୁ କୁନି ପାଖରେ ଆକ୍ଚୁଆଲି ମୋ ଜେଜେ କଣ କରିବା ମୋ ଜେଜେ ଟିକେ ଝିଅ ସହିତ ବି କଥା କରେଇ ଦଉନାହାନ୍ତି କଣ କରିବା।
ସିଏ ସିଏ ମୁଁ ଭାବୁଥିଲି ମାନେ ମୁଁ ପାଉଁଜି କୁ ପାଉଁଜି। ମାନେ ପାଉଁଜି ପିନ୍ଧୁଥିଲେ ତ ସେ ତାବେରେ ଭାବୁଥିଲି କି ମାନେ ସେ କେମିତି ବି କହିବ କି ଶୁଣନ୍ତୁ ରୁହନ୍ତୁ ମୁଁ ମୋ ଝିଅଙ୍କ ସହିତ କଥା ହଉଛି।
ସେଇ ମୁୁ ଆରେ ସତରେ ମୁଁ ବି ଭାବୁଥିଲି ସେଇ କଥା ଯେ କାରଣ ମୁଁ ତାଙ୍କର। ସେଇ ସମୟରେ ତାଙ୍କ ସହିତ ବାର୍ତ୍ତାଳାପ କରୁଥିଲି କିନ୍ତୁ ବାହ୍ୟରୁ କିଛି ମାନେ ଶବ୍ଦ ଶୁଣା ଯାଉନଥିଲା ବାହ୍ୟରୁ ମୁଁ ତା ମାନେ ମୋ ଜେଜେ ମୋ ବାପାଙ୍କୁ ବହୁତ କିଛି କହିଛନ୍ତି ସତ ତ କିନ୍ତୁ ମାନେ ବାହାରୁ କିଛି ଆବାଜ୍ ଆସୁନଥିଲା ମୁଁ ମୋର। ଆଉ ସେ ପାଖାପାଖି ନଅ ମିନିଟ ନା ଆଠ ମିନିଟ ପାଖାପାଖି ହଁ ହଁ କହିଛନ୍ତି ତାପରେ ସେ କହିନାହାନ୍ତି ମୁଁ ମୋର ଟୁ ଏକ୍ସ ସ୍ପିଡିରେ କଥାଟା ସାରିକି ଦଶ ମିନିଟ୍ରେ ଅ କ କଥା ସମ୍ପନ୍ନ କରିକି।
ମତେ କହିଲେ ଆପଣଙ୍କ ବାପା କି ସେଇଟା ହେଇପାରିଲା ନାହିଁ ବିଫଳ ହେଇଗଲା। କାରଣ ଯେହେତୁ ସେ ଆସିଗଲେ। ତେଣୁ ମୁଁ ପାଞ୍ଚ ଘଟିକାରେ କାଟିଦେଲି।
ନାହିଁ ତ ପାଞ୍ଚ ଗଟିକା କାହିଁକି ନ ଏ ମୁଁ ତ ଯେତିକି ଜାଣିଛି ନଅ ନଅ ଘଟିକା କି ଦଶ ଘଟିକା ଯାଏଁ ହେଇଛି।
ମତେ ସେ କହିଲେ ସେଇଟା ବି ବିଫଳ ହେଇଗଲା ଆଉ ମୁଁ ନିଜେ ବି ବିଫଳ ହେଇଗଲି ମୁଁ କହିଲି ଓହୋ। ଏଇଆ କହିଲେ ସେ ମତେ।
ସେ ଆକ୍ଚଲି ଟିକେ ବାପାଙ୍କର ଟିକେ ମୁଣ୍ଡ ଟା ଟିକେ କାମ କରନି ବୋଧ ଆଉ କାରଣ ମୁଁ ଠିକ ଜାଣିଚି ନଅ ମିନିଟ ନଅ ଘ କଟିକା ନା ଦଶ ଘଟିକା ଯାଇ ମୁଁ କଥା ହେଇଥିଲା କଥା ହେଇଥିଲି।
ଆଜ୍ଞା ସେ ବାପାଙ୍କର ଛାଡନ୍ତୁ ସେ ବୁଢା ଲୋକ ଆଉ କଣ କରିବେ।
ହଁ ସେ ବୁଢା ଲୋକ ଟିକେ କାମ ଆଖି ବାଖି ଦେଖା ଯାଉନି।
ଆଜ୍ଞା ଆଜ୍ଞା ନିଦ ହଉନି ରାତିରେ ତେଣୁ କଥା ହଉଥିଲେ।
ହଁ ସେଥିପାଇଁ କାନକୁ ଏମିତି ଶୁଣା ଯାଉନି ଯେ ସେଥିପାଇଁ ସେ ଖାଲି ହୁଁ ହୁ ହିଁ ମାରୁଚନ୍ତି ସେ କହୁଚନ୍ତି ତୁ କଥା ହେଇଚିଲ ମୁଁ କହିଲି ହଁ ହଁ ମାରିବି।
ଆଜ୍ଞା ସିଏ କେବେ କଥା ହୁଅନ୍ତି ନାହିଁ କିନ୍ତୁ କାଲି କେଜାଣି କେମିତି ତାଙ୍କ ଭିତରେ କୋଉ ଆତ୍ମା ପଶିଯାଇଥିଲା କାହା ଆତ୍ମା କାଲି ପୁରା ଗପି ଚାଲିଛନ୍ତି ପୁରା। ମାନେ ନନ୍‌ଷ୍ଟପ ମାନେ ବିନା ରହିକି।
ଭଲହେଲା ମାନେ ଭାଈ ବୋଉତୁ ତାଙ୍କ ସହିତ କତ୍ ଥା ହେଲା ବେଳେ ମୋର ଅବସ୍ଥା ଟା ଖରାପ ହେଇଯାଏ କାରଣ ସିଏ ତ ଖାଲି ହୁଁ ହୁଁ ସେ କହିବେ ତମେ ହୁଁ ହୁଁ ମୁଁ ହୁଁ ହୁଁ କହିବି ଆପଣ ଯାହା କହିବା କଥା କୁହନ୍ ନ୍ତୁ ମୁଁ ମୋର ପାାଗଳ ଭଳିଆ ଗପି ଚାଲିଲି ସେ ଖାଲି ହୁଁ ହୁଁ ମଝିରେ କୁହନ୍ତି।
ମୁଁ ପ୍ରଥମଥର ପାଇଁ ମାନେ କାଲି ଏଇଟା ଅନୁଭବ କଲି। କି ମୁଁ ତା ସହିତ କଥା ହେଇଗଲି ମତେ ହୁଁ ହୁଁ କରିବାକୁ ପଡିଲା ସିଏ ଗପି ଚାଲିଛନ୍ତି।
ଯାହା ହଉ ଆପଣଙ୍କର ସୌଭାଗ୍ୟ ର କଥା ସେଇଟା।
ସେଏ କହୁଛନ୍ତି କି ମୁଁ ଟିକେ ହଁ ଅନୁଭବୀ ହେଇଗଲିଣି।
ଆଚ୍ଛା ସେଇ ସମୟତିଟା ଆଜି ପର୍ଯ୍ୟନ୍ତ ମତେ ଲାଭ ହେଇନି ଆକ୍ଚଲି ସେ ବୋଧେ ମୋଠୁ ଶିଖୁଥିଲେ ମୁଁ ଯେମିତି ପାଗଳ ଭଳିଆତୁ ଟୁ ଏକ୍ସ ସ୍ପିଡରେ ତାଙ୍କୁ ମୁଁ ଏମିତି ତା ସହିତ ଗପିଲି ଯେ ଲାଷ୍ଟକୁୁ ସେ କହିଲେ ଆପଣ ଯାହା କହିଲେ ଟୁ ଏକ୍ସ ସ୍ପିଡ଼ ରେ କହି ଆପଣ ଟିକେ ୱାନ ଏକ୍ସ ସ୍ପିଡ଼ ରେ କୁହନ୍ତୁ। ମୁଁ ତାପରେ ଜିରୋ ପଏଣ୍ଟ ତୁ ଫାଇଫ ଏକ୍ସ ସ୍ପିଡ ରେ ସାରିବାକୁ ଚେଷ୍ଟା କଲି।
ସିଏ ତ ନିଜେ ଜିରୋ ପଏଣ୍ଟ ଟୁ ଫାଇପ୍ ଏକ୍ସ।
ହଁ ମୁଁ ବି ତାଙ୍କୁ ସେଇ କଥା ଟା କହୁଥିଲି ମୁଁ କହିଲି ଏ ଭଗବାନ। ଆପଣ ଆପଣ ଓଡିଆ କହିଲେ। ଏମିତି ଭାବୁ କି ଓଡିଆ କହୁଛନ୍ତି ଲୋକ ଗୋଟେ ମଣିଷ ପାଗଳ ହେଇଯିବ ଆ ମୁଁ ତାଙ୍କୁ କହିଲି ଆପଣ ଯଦି ମୋ ସହିତ କି ଆମ ମାନଙ୍କ ସହିତ ଏତେ ଘନିଷ୍ଠ ବନ୍ଧୁ ହେଇ କି କି ମୋ ଝିଅ ସହିତ ତୁ କ ତୁ ତୋ ଝିଅ ସହିତ ଆପଣ କଥା ହେଇ ପାରୁନାହାନ୍ ନ୍ତି ଭଲରେ ଆଉ ଆପଣ ଅଜଣା ବ୍ୟକ୍ କ୍ତିଙ୍କ ସହିତ କେମିତି କଥା ହେବେ? ଓ ସିଏ ମୁଁ ଯେତିକି ଭାବୁଚି ସିଏ ଅଜଣା ବ୍ୟକ୍ତି କାହା ସହିତ ବୋଧେ କଥା ହଉନାହାନ୍ତି।
ହଁ ମତେ ବି ଲାଗୁଛି ଏହା ହିଁ ସେ କରୁଚନ୍ତି କେବଳ।
କାରଣ ଏମିତିରେ ତ ତାଙ୍କୁ ସମୟ ହଉନାହିଁ।
ହଁ ଆଉ ଯେତିକି ସମୟ ମିଳୁଛି ସେ ସେ ନିଜ ଘନିଷ୍ଠ ଲୋ ବନ୍ଧୁ ମାନଙ୍କ ସହିତ ହିଁ
ହଁ। ହଁ ତ ଯା ହଉ ସେ ଟିକେ ଖୁସି ହେଇଯାଇଥିବେ କାଲି ଯୋଉ ରାଶି ଆସି ଚି ସାହାଯ୍ୟ ଆସିି ଯୋଉ କାଲି ରାତି ଗୋଟେ କେତେବେଳେ ଗୋଟେ ଆସିଲା।
ଓହୋ ମୁଁ ତ ମୋ ପାଖକୁ ଯେହେତୁ ଆସିନି ମୁଁ ଜାଣିନି ମୁଁ ସକାଳେ ଉଠିକି ଆ ମାନେ ଏମିତି ଦେଖିଲା ବେଳକୁ ମୁଁ ଦେଖ୍ ଖୋଉଚି ଯାଇଚି ମୋ ମାତାଶ୍ରୀଙ୍କ ପାଖୁକୁ ଯାଇଚି ସିଏ ମତେ ପଠେଇ ନାହାନ୍ତି।
ଆଛା ଓହୋ ଏବେ ପର୍ଯ୍ୟନ୍ତ ପଠେଇ ନାହାନ୍ତି ଆରେ ଆରେ। ଆପଣ ଗୋଟେ କାମ କରିଥିଲେ ଭଲ ହେଇଥାନ୍ତା। ଯୋଉ ସୂର୍ଯ୍ୟମୁଖୀ କିି ପାଉଁଜି ଆପଣ ସେମାନଙ୍କୁ ଟିକେ କହିଦେଇଥାନ୍ତେ। ସୂର୍ଯ୍ୟମୁଖୀ ଙ୍କର ତ ବହୁତ ସାରା ଅଛି ମାନେ ଫୋନ ପେ ଅଛି। ତାପରେ ଆଉ କୋଉ କୋଉ ପେ ଅଛି କାରଣ ଯୋଉ ଖୋ ଖୋଲିବାକୁ କହିଥିଲେ ତ ତାଙ୍କ ପାଖରେ ଅଛି। ତାଙ୍କଠୁ ଗୋଟେ ୟୁ ପି ଆଇ ଆଇଡି ନେଇକି ଆପଣ ଯଦି କରିଦେବେ ବୁଝୁଛନ୍ତି ତ।
ଆଜ୍ଞା ମୁଁ ବୁଝୁଥିଲି କିନ୍ତୁ। ସେଇଟା ମୁଁ ଭାବିଥିଲି ସିଏ ମତେ ସେଇ ଯୋଉ ଆପଣ ଯୋଉ ଆଇଡି ଟା ଦେଇଥିଲେ ସିଏ ବି ମତେ ଦେଇଥିଲେ। କିନ୍ତୁ ମୁଁ କଁ କଲି ମୋ ଘରେ ମତେ କହିଲେ କି କି ଆମ ଆଇଡି ଟା ଦବୁ। ଆଉ ମୁଁ ଜାଣିଛି ସେମାନଙ୍କ ଆଇଡି ଦେଇଛି ମୋ ପାଖକୁ ଆସିି ଆସିବ ନାହିଁ ମୋ ମାତା ଶ୍ରୀ ମାଗିଲେ ଦେଇଦେବେ କିନ୍ତୁ ସେ କହୁଛନ୍ତି। ପୂର୍ବଟା ଯେହେତୁ ଆପଣ ମତେ ଦେଲେନି ତ ଏଇଟା ମୁଁ ରଖୁଛି ମୁଁ କହିଲି ହଉ ରଖନ୍ତୁ। କିନ୍ତୁ ମତେ ଯଦି ଦରକାର ହେଲା ଅଧିକ ଆବଶ୍ୟକ ଯଦି ହେଲା। ଆପଣ ମତେ ପ୍ଲିଜ ପଠେଇ ଦବେ ସେ କହିଲେ କି ହଉ ନିଶ୍ଚୟ।
ଅ ଆଚ୍ଛା ହଁ ମୋର ବା ସେଇ ହେଲା ଅସୁବିଧା କି ମୁଁ ଫାଷ୍ଟ ନ ଜାଣି ପାରି ମୋ ମାତାଶ୍ରୀ ଙ୍କର ଫୋନ ରେ ଯେହେଟା ଖୋଲିଥିଲି ସେ ଟା ଆକ୍ଚୁଆଲି ମାତାଶ୍ରୀଙ୍କ ର ଦେଇ ଦେଇଥିଲି ମାତାଶ୍ରୀ କହିଲେ ଯେ ଆପଣଙ୍କ ତମେ ତ ଏତେ ପଇସା। କରୁଛ କାରଣ ସେ ଜାଣି ଦେଇଛନ୍ତି ଆ ପୂର୍ବରୁ କରିଦେଇଥିଲି ସେଥି ଥିରେ ସେଥିପାଇଁ ସିଏ କହିଲେ ଏତେ ପଇସା ରଖିକି ଆପଣ କଣ କରିବେ। ଖାଲି ଏପଟ ସେପଟ ଉଡେଇବେ। ସେଇ ପଇସା ମତେ ଦେଇ ଦିଅନ୍ତୁ ଆଉ ମୁଁ ମୋର ଘରେ ସଉଦା ପତ୍ର କିଣିବି ମୁଁ ମୋର ଅଲଗା‌। କାମ କରିବି।
ସେଇଆ।
ତ ଏହା କହିକି ମୁଁ ପାଖା ପାଖି ତାଙ୍କର କେତେ। କାମ କରିଦେଲି ମାନେ‌। ହୁଁ ତିନି ହଜାର ପାଖା ପାଖିର କାମ କରି ସାରି ଲିଣି କିନ୍ତୁ ସିଏ ମତେ। ମାତ୍ର ସାତଶ ଖଣ୍ଡେ ଦେଇଥିବେ।
ଶୁଣୁନାହାନ୍ତି ମୋର ଯୋଉ ଆମର ଗୋଟେ ସାଙ୍ଗ ନାହାନ୍ତି ଚୁଇଁ। ସିଏ କେବଳ ଦୁଇଟି ହିଁ ଗ୍ରହଣ କରିଥିଲେ ଗୋଟେ ମୋଠୁ ଗୋଟେ ପାଉଁଜିଠୁ। ଆପଣଙ୍କଠୁ ଯୋଉଟା କରିଥିଲେ ସେଟା କଣ ସେ କହିଥିଲେ କି ବିଫଳ ହେଇ ଯାଇଥିଲା ଅ ମାନେ କମ୍ ସମୟ ମଧ୍ୟରେ।
ହଁ ସେଇଟା ଆଉ ବିଫଳ ହେଇଯାଇଥିଲା।
ତାଙ୍କୁ କାଲି ଆସିଛି କେତେ ଜାଣିଛନ୍ତି?
କେତେ?
ତାଙ୍କୁ ଆସିଛି କାଲି। ମାନେ କାଲି ସେ ପନ୍ଦର ମିନିଟ ଛଅ ସେକେଣ୍ଡ ରେ ମିଳିଛି ତାଙ୍କୁ।
ଇରେ ଇରେ ମାନେ କେବଳ ଗ୍ରହଣ କରିକି ନୁହଁ।
ଦୁଇଟି ଗ୍ରହଣ କରିକି କେବଳ ତାଙ୍କୁ ମିଳିଛି ପନ୍ଦର ମିନିଟ ଛଅ ସେକେଣ୍ଡ।
ଏ ଭାଇ ତ ବହୁତ ବଡ ଭଲର କଥା।
ଯ୍ୟ।
ଆଚ୍ଛା। ହଁ ମୁଁ ବି କା ବହୁତ ସାରା ରିସିଭ କ ମାନେ କରିଥିଲି ଅବଶ୍ୟ ମୁଁ ଟିକେ ଅଧିକ ଗ୍ରହଣ କରିଥିଲି। ତ ମୋର ତ ବି କାଲି ସେଇ ଭଳିଆ ଚ କେତେ। ପାଞ୍ଚଶହ ପାଁ ଛପନ ପଇସା। ଅ ଛପନ ଟଙ୍କା ଦୁଇ ପଇସା ନା କଣ ଏମିତି ଗୋଟେ ଆସିଥିଲା ନା କଣ ଆଉ।
ଆଜ୍ଞା।
ହଉ ଆପଣ ପରେ କଥା ହେବେ ମୁଁ ଯାଉଚି ହଁ କାଟି ଦିଅନ୍ତୁ।
ଆଜ୍ଞା।